ପୁରୀ ର
ହଁ ନମସ୍କାର।
କେମତି ଅଛନ୍ତି, ଜୟ ଜଗନ୍ନାଥ, କେମିତି ଅଛନ୍ତି?
ଭଲ ଅଛି, ଆପଣ?
ହଁ ମୁଁ ବି ଭଲ ଅଛି।
କଣ ବେ ମୁଁ ଆଜି ଖାଇଛି ଆମର ହେଇଥିଲା ଆଜି ଗରମ ଭାତ ଖାଇଥିଲି। ଆଉ ସନ୍ତୁଳା ହେଇଥିଲା ଆଉ ଶାଗ ଭଜା ଆଉ ଖଟା ଲଗେଇିକି ଖାଇଥିଲି ଆଉ।
ହୁଁ ହୁଁ ହଉ ଆମେ ଆଜି ହଁ ପ୍ରାକୃତିକ ସବୁଜ ସୁନ୍ଦର ବିଷୟରେ ଟିକେ କଥା ହବା। ଯୋଉଟା କି ବର୍ଷା ଦିନେ ଆମର କୋଉଟା ଲାଭ ହୁଏ ଆଉ କୋଉଟା କ୍ଷତି ହୁଏ ସେ ବିଷୟରେ ଟିକେ କଥା ହେବା।
ହଁ ନିହାତି
ହୁଁ ଠିକ ଅଛି, ବର୍ଷା ହେଲେ ଆମର କଣ ହୁଏ କହିଲେ ନଦୀ ପୋଖରୀ ଜଳାଶୟ
କଳାସ୍ ପାଣିରେ ହେଇଥାଏ ଆମର ଜଳ ସମ୍ପଦ କୁ ବଢାଏ। ହୁଁ ହୁଁ। ବର୍ଷା ବହୁତ ଆବଶ୍ୟକ, ଧାନ ଅନ୍ୟ ଫସଲ ଭଲ ହଁ ହଁ ନିହାତି ତଉ।
ଆପଣ କଣ କୁହନ୍ତୁ, ବର୍ଷା ଦିନ ବିଷୟରେ। ଭୂତଳ ଜଳ ବି ବଢିଥାଏ, କୂଅ ନଳକୂପର ପାଣି ବି ପ୍ରଚ ଚୁର ପରିମାଣରେ ବଢିଥାଏ।
ହଁ ହଁ।
ହଁ ବର୍ଷା ଗ୍ରୀଷ୍ମ ପ୍ରଚଣ୍ଡ ଗରମରୁ ଆମକୁ ଆରାମ ଦିଏ। ବର୍ଷା ଋତୁରେ କିଛି ବି ଅସୁବିଧା ମଧ୍ୟ ହୁଏ ନାହିଁ, ଆଉ ସବୁଜ ପନିପରିବା ବି ଅ ଅତ୍ୟଧିକ ପରିମାଣରେ ମିଳିଥାଏ।
ହୁଁ ଆଉ ବର୍ଷା ଯୋଗୁ ଆମର କଣ କ୍ଷ ଯାହାବି ଫସଲ ମାନେ ଯେମିତି ଚାଷ ମାନେ କରି ଥିବ ସେଟା ନଷ୍ଟ ବି ହେଇଯାଏ ଆମର ପାଣି ପଶିକି। ପଚି ସଡି ଯାଏ, ବନ୍ୟ ହଁ ଘର ବି ଆମର ସବୁ ଘର ବାଡିରେ ପାଣି ପଶିଯାଏ ଫସଲ ହୁଁ ହୁଁ ଅନେକ ସ୍ଥାନରେ ପାଣି ଜମି ଅସୁ-ଘର ମାନଙ୍କର ବି ମାନେ ଯୋଉ ଚାରି ପାଖରେ ପାଣି ଜମିକି ମଶା ସା, ସୃଷ୍ଟି ହୁଅନ୍ତି ବି ସେଥିରୁ। ହଁ ହଁ ହଁ, ଠିକ୍ କଥା।
ଡେଙ୍ଗୁ ମ୍ୟାଲେରିଆ ପରି ବି ଆମକୁ ଜ୍ଵର ହୋଇଥାଏ।
ଜର ହୁଁ। ଏବେ ତ ପ୍ରାୟ ଜ- ଜର କୁ ଥଣ୍ଡା ହଉଛି ଲୋକ କୁଙ୍ଗୁରୁ ଆମ ଘରେ ପାଞ୍ଚ ଜଣଙ୍କର ଜର ହଉଛି ଏବେ।
ତାରେ ଯୋଉ ପାଣି ଥିବ। ହୁଁ ହୁଁ। ଭାଇରାଲ ହୋଉ ଥିବ।
ଚାଲ୍
ହଁ ତଣକୁ ଆମ ଏକାଠ ହେକି ରହିଛି ତାକୁ ଆମେ ନିଷ୍କାସନ କରି। ଘର ଚାରିପଟରେ ଆମର ଯୋଉ ଏବେ ମିଳୁଛି ଗଭର୍ଣମେଣ୍ଟଙ୍କ ତରଫରୁ, ଔଷଧ ଛିଞ୍ଚିବା ଡେଙ୍ଗୁ ମଶା ମରିିବା ପା କି ମ୍ୟାଲେରିଆ ମସା ମରିବା ପାଇଁ। ତେଣୁକରି ଯାଇକି ଆମେ ସୁସ୍ଥ ରହିପାରିବା। ଆମ ଦେହ ବି ଆମର ସୁସ୍ଥ ରହିପାରିବା। ଆଉ ବର୍ଷା ସମୟରେ ବି ଆମର ବିଦ୍ୟୁତ ବି ଚାଲିଯାଏ, ଘଡଘଡି ଏବଂ ଉଁ ବିଭିନ୍ନ ପ୍ରକାର ଅସୁବିଧା ବି ଆମର ହେଇଥାଏ।
ହଁ।
ଘଡଘଡି ରେ ବି ଆମକୁ ଗଛ ତଳେ ବି ଠିଆ ହବା ଉଚିତ ନୁହେଁ।
କେତେ କେତେ ଘଡଘଡି ବିଜୁଳି ରେ ମାରିକି ଗଛ ବି ଜାଳି ଦିଏ।
ହୁଁ। ଆଉ ଆମର ଅସୁବିଧା ରାସ୍ତାରେ ଯଦି ପାଣି ଜମିଥିବ, ଆମେ ବାଇକରେ ହଉ କିି ଯୋଉ ବି ଗଲେବି ଆମ ସତର୍କତା ବି ଦରକାର। କାରଣ କୋଉଠି ବାଇକ ର ଚକା ବି ଖସି ଯାଇପାରେ। କୋଉଠି ହାତରେ ପଡିକି ମଣିଷ ଖଣ୍ଡିଆ ଖାବରା ହେଇଥାନ୍ତି। ବର୍ଷା ସମୟରେ ଖାଦ୍ୟ ପ୍ରତି ବି ଧ୍ୟାନ ଦେବା ଆବଶ୍ୟକ। ସ ଆଉ ସଚେତନ ଖାଦ୍ୟ, ନା ସତେଜ ଖାଦ୍ୟ ଖାଇବା ବି ଉଚିତ।
ଆପଣ ଆଜି କଣ ରାନ୍ଧିଛନ୍ତି?
ମୁଁ ଆଜି ଭାତ, ଡାଲମା, ଆଉ ହଁ ଶାଗ ଭଜା, ଆଉ କଲରା ଚିପ୍ସ, ଭେଣ୍ଡି ସିଝେଇଛି। ସେଟା ଝୋଳ କରି ଖାଇବୁ। ହୁଁ ହୁଁ। ଆଉ ଛୋଟବେଳେ, ଆମେ ଯେତେବେଳେ ବର୍ଷା ହଉଥାଏ ଏ ସ୍କୁଲ କୁ ଯିବାକୁ ବହୁତ ମଜା ଲାଗେ ଛତା ଧରିକି। ରାସ-ରାସ୍ତା ଘାଟରେ ଯୋଉ ପାଣି ଯାଉଥିବ ଆମେ ଡଙ୍ଗା ଭସାଉ।
ଓଦା ହେଇକି ବି ଆସୁ।
ହଁ ତେଣୁକରି ଆମେ, ଗ୍ରୀଷ୍ମ ବର୍ଷା ଜଡା ସଂରକ୍ଷଣ କଲେ, ଗ୍ରୀଷ୍ମ ଦିନରେ ପାଣିର ଅଭାବ କମିଯିବ, ତେଣୁ ବର୍ଷା ଜଳ ସଂରକ୍ଷଣ ଆମର ନିହାତି ଆବଶ୍ୟକ। ହଁ ଘର ସ୍କୁଲ ଓ କାର୍ଯ୍ୟାଳୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ହୁଁ ହୁଁ ତାପରେ ରାସ୍ତାରେ ପାଣି ଜମିଥିଲେ ଏ ହଉଛି ଧୀରେ ଯିବା ସତର୍କତା ଅବଲମ୍ବନ କରିବା। ଯାଇଁଲେ କି।
ହଁ ହଁ।
ଆଉ କଣ? ଭିଜି ଗଲେ ଶୁଖିଲା ପୋଷାକ ପିନ୍ଧିବା, ଗରମ ପାଣି ପିଇବା। ଘର ଆଖପାଖ ସଫା ରଖିବା। ନାଳ ସଫା ରଖିବା। ଅ ପାଣି ଜମିକୁୁ ଆମେ ପାଣି ଠିକରେ ମାନେ ସଂରକ୍ଷଣ କଲେ ଉୁଁ, ଆମର ଚାଷ ବାସ ଟା ବର୍ଷା ଦିନ ଟିକେ ଅଧିକ ପରିମାଣରେ ହୋଇଥାଏ।
ହୁଁ ଉଁ
ତେଣୁ ଯୋଉ ବର୍ଷା ଋତୁ ଆମ ଜୀବନ ପାଇଁ ଅତ୍ୟ ଅତ୍ୟନ୍ତ ଜରୁରୀ ଏହା ଲାଭକୁ ଗ୍ରହଣ କରି ଅସୁବିଧାକୁ ସତର୍କ ରହିବା ଆବଶ୍ୟକ।
ହଁ ଅଁ
ହୁଁ ଉଁ ଆଉ ବର୍ଷା ଋତୁରେ ଆମର ଆହୁରି ବି କ୍ଷତି ହେଉଥିବା ବେଳେ ବେଳେ ବେଳେ ଅତ୍ୟଧିକ ପବନ ହେତୁ ପଶୁ ପକ୍ଷୀଙ୍କ ବର୍ଷା ବି ଆମ ଗଛରେ ଯୋଉମାନେ କରିକି ରହିଥାନ୍ତି, ସେମାନେ ବି ବହୁତ ଲୋପ ପାଇ ଯାଉଛନ୍ତି। ହଁ ହଁ
ଏମିତି ଆଉ
ହଉ
ଆଉ କଣ ଖବର?
ଖବର ଆଉ ଆମର ତ ଏବେ ଯୋଉ ବର୍ଷା ଯୋଉ ଲାଗି ମାନେ ହଉଚି ଯେ ଆମ ଘରୁକୁ ଆଜି ଗୋଟେ ସାପଟେ ପଶି ଆଇଥିଲା ସକାଳେ
ଓହୋ କଣ ଯୋଉ ବି ବିଷଧର, ହଁ ହଁ ସେ ସାପ ମାନେ ଏ ଏବେ ଉଷୁମ ଖୋଜିବେ ଯାଇକି ସେଥିପାଇଁ ଘର ଦ୍ୱାର ସବୁବେଳେ ବନ୍ଦ କରିଥିବା ଦରକାର।
ସାପ ପଶି ଯାଇଥିଲା, ଆମେ ସକାଳୁ ଆମ ଗୋଟେ ଛୋଟ ପୁଅ ଟା ଆମ ଘରେ ଯେ, ସେ ଶୋଇଥିଲା ତା ଗୋଡ ସାପ
ଓ ହୋ
ସେତିକି ଇ ସି ଖୁଡି ଯାଇ ସେ ରୁମକୁୁ ଦେଖିଲା ବେଳୁ ସେଇଠି ସାପ ଦେଖିଲେ, ଯେ ଛୋଟ ଛୁଆ ଟାକୁ ନେଇ ଆସିଲେ ଆଉ
ହଁ ବା, ଏମତି ସତର୍କତା ଅବଲମ୍ବନ ମାନେ ବର୍ଷା ଦିନେ ହେଲେ ସାପ ସାପ
ହଁ ହଁ
ଭାରି ହଇରାଣ ହବ।
ସ ବ ନଦୀ ପୋଖରୀ ଜଳାଶୟ ପାଣିରେ ପୂର୍ଣ୍ଣ ହେଇଯାଇଥାଏ, ପ୍ରାକୃତି ସେଇଠୁ ଆମକୁ ସବୁଜ ସୁନ୍ଦର ବି କରିଦିଏ ପାହାଡ ପର୍ବତରେ ହୁଁ ଆମକୁ ପୁରା ସବୁଜ ଗଛ ଲତା ଦେଖା ଦେଖିବାକୁ ମିଳିଥାଏ।
ହଁ ଅଁ
ଅ ଆମକୁ ବର୍ଷା ଦିନ ବି ବହୁତ ଉପକାର ଦେଇଥାଏ, ଆଉ ଅପକାର ବି ଦେଇଥାଏ।
ହୁଁ ହୁଁ ନିହାତି
ନଦୀ ଅଞ୍ଚଳ ମାନଙ୍କରେ ସେଠି ତାଙ୍କର ବହୁତ ଅସୁବିଧା ହେଇଥାଏ। ଅତ୍ୟଧିକ ପାଣି ହେତୁ ସେମାନେ ବନ୍ୟାରେ ପୀଡିତ ହେଇଥାଏ, ହଁ ପୀଡିତ ହେଇଥାନ୍ତି।
ଘର ମାନଙ୍କୁ ତ ପାଣି ପଶି ଆସେ ତାଙ୍କର କେତେ ବି ଫସଲ ବି ନଷ୍ଟ ହେଇଯାଏ।
ହଁ ଅ ଆଉ ଖାଦ୍ୟ ବି ତାଙ୍କର ତିନି ଚାରି ଦିନ ବି ଏମିତି ଖାଦ୍ୟ ବି ଖାଇବା ବନ୍ଦ ହେଇଯାଇଥାଏ।
ହଁ ହଁ।
ଆଉ ସରକାରଙ୍କ ତରଫରୁ ରିଲିଫ ବି ମିଳିଥାଏ ତାଙ୍କୁ ଆଉ ତ ଏମିତିରେ ବି ବହୁତ ଲୋକ ଗାଈ ଗୋରୁ ଏମତି ଭାସିଯାଆନ୍ତି। ସେ ଘର ଦ୍ୱାର ବୁଡି ଯାଏ। ଜନ ଜୀବନ କ୍ଷତିରେ ପ୍ରଣିତ ହେଇଥାଏ। ଚାଷଜମି ଗୁଡାକ ପୁରା ଫୁଲ ପାଣି ଆସିକି ପରିବା ନଷ୍ଟ ହେଇଥାଏ, ଲୋକଙ୍କର ଙ ବହୁତ ମାନେ ଯେତିକି ବି ପରିଶ୍ରମ କରି ନାହାଁନ୍ତି ସେ ଅସ୍ ଅସୁବିଧା ର ସମ୍ମୁଖୀନ ହେଇସାରି ଘରେ ସବୁ ଭଲ ଅଛନ୍ତ?
ହଁ ସମସ୍ତେ ଭଲ ଅଛନ୍ତି। ଏଇ ଜର ଟା ହଉଚି ସମସ୍ତଙ୍କୁ ଆଉ ନାଇଁ ଆଜି ବର୍ଷା ତ ସକାଳୁ ହଉଚି। ନାଇଁ ନାଇଁ ସକାଳୁ ବର୍ଷା ହଉଚି ଯେ ମାନେ ଛାଡିନି ବି ଏଇ ପର୍ଯ୍ୟନ୍ତ ବି ହଉଚି ବର୍ଷା ଜୋସରେ। ଅଁ ବର୍ଷା କୁ ଆଉ ଆମର ପବନ ବି ଆଡେ ଜୋସ୍ ରେ ହଉଚି ଲାଇନ ବି ନାହିଁ ଘରେ। ଆପଣଙ୍କ ଆଡେ ଆଜି କେମିତି ପାଣିପାଗ ଅଛି?
ହଁ ସେଇ ପ ମେଘୁଆପାଗ ଲଘୁଚାପ ହେଇଚି ବୋଧେ ସେଥିପାଇଁ ପାଣିପାଗ ଏମିତି ଆଉ। ସବୁଆଡେ ତ ଏଁ ଏମିତି ରହିଚି ଆର୍ଦ୍ରତା ଭରି ରହିଚି ଆଉ। ଥଣ୍ଡା କିନ୍ ଥଣ୍ଡା ଛୁଆଙ୍କ ପାଇଁ ବହୁତ ଇଏ ଅସୁବିଧା।
ହଁ ହଁ ନିହାତି।
ଥଣ୍ଡା ଟା ଲାଗି ରହୁଚି ଆଉ। ମେଡ୍
ଆଉ କାଲି ତ ମୁଁ କଲେଜ ଯାଇଥିଲି ଯେ ଆସିଲା ଆସକି ଓଦା ହେଇଯାଇଥିଲା। ଆଜି କିି ଦେଖିଲା କୁ ସିଏ ଥଣ୍ଡା ହେଇଯାଇଚି। ଜ
ଏ ହେ ମେଡିସିନ୍ ଖା ମେଡିସିନ୍।
ଅଁ ହଁ।
ଓହୋ ନହେଲେ ସେକି ସାକି ହେଇ ପଡିବ ବେଟର ହବ।
ହୁଁ ହୁଁ। ହ
ହଉ। ଆଉ ଉଁ କଣ ସ୍କୁଲ ଯୋଉ କଲେଜରେ ଖାଲି କଲେଜ ପାଠ ପଢୁଚ ନା ନାଇଁ ଆଉ ଟିୟୁସନ୍ ଫିୟୁସନ୍ ନାଇ ହଉଚି।
ନାଇଁ ଟିୟୁସନ ବି କରୁଚି ରେ ଉପର ଓଳି କରୁଚି ପିଲାଙ୍କୁ ମୁଁ ହଁ ହଁ।
ଆଚ୍ଛା ଭଲ। ଭଲ କଥା କୋଉ କ୍ଲାସ ଯାଙ୍କେ?
ମୁଁ କରୁଚି ପଞ୍ଚମ, ଷଷ୍ଠ କ୍ଲାସ ପିଲାଙ୍କୁ କରୁଚି।
ଉ ହୁଁ।
ଆଉ ଆପଣ ରାତିରେ ଆଜି କଣ ଖାଇବେ?
ଏ ମୁଁ ଭାବୁଚି ପୁରି ଆଉ କଣ ଗୋଟେ କରିବା ତା ସହିତ ଆଉ।
ଓହୋ ଆଚ୍ଛା ହଁ ହଁ।
ହୁଁ। ସେଇଟା ଆଗେ ମେଘୁଆ ପାଗ ଟିଏ
ଆମର ତ ଏବେ ଆଉ ଟିକେ ପରେ ପ୍ ପକୁଡି ଛଣା ହବ ଆଉ। ପକୁଡିକି ନାଲି ଚାହା ଟିକେ ହେଇଯିବ ଆଉ।
ଓହୋ କ୍ଷୀର ଚା କି ଅମୂଲ ଚ଼ା?
ଆଜ୍ଞା ଅମୂଲ୍ ଚା।
ନାଇଁ।
ନାଇଁ ନାଇଁ ନାଲିଚା ଟିକେ ଅଦା ଆ କୁ ଆଉ ସ୍ କଁ ମ ଗୁଜୁରାତ୍ ଗୁଜୁରାତି ହେରିକା ଛେଛିକି ଉଁ ଗୋଲମରିଚ ହେରିକା ପକେଇକି କରୁ।
ହଁ ବଢ଼ ହଁ ବଢିଆ ଆଉ କାଢ଼ା ଟା ବି ଦେହ ପାଇଁ ବହୁତ ଭଲ ଏଇଟା ଗୋଟେ ଆୟୁର୍ବେଦିକ ଉଁ ଯୋଉ ଇଏ ଭଳିଆ
ହଁ ହ ଆଚ୍ଛା। ସେଟା କେମିତି କଣ ତିଆରି କରନ୍ତି?
କାଢା କାଢା ଟା ଆମେ ଫାଷ୍ଟ୍ ଟେ ଯଦି ତୁଳସୀ ପକେଇକି କରିବା ତାହେଲେ ତୁଳସୀ, ଅଦା ଅ ଆଉ ଗୋଲମରିଚ ଆଉ ଲବଙ୍ଗ, ତେଜପତ୍ର ଏଇ ସବୁ ଜିନିଷ। ପାଣି ଫୁଟେଇଲା ବେଳେ ପକେଇଦବା ସେ ସବୁ ମରି ମରି ମରି ମରି ମରି ମରି ଦିଇ କପ୍ ପାଣି ଯଦି ଗୋଟେ କପ୍ ହେଇଯିବ ତାପରେ ତାକୁ ଆମେ ଉଷୁମ କରି ନା ଉଷୁମ ଅବସ୍ଥା କୁ ଆଣିକି ତା ଦେହରେ ମୁ ଗୋଟେ ଚାମଚ ପକେଇକି ଆମେ ସେବନ କରିବା। ତ ଥଣ୍ଡା ଇନଫେକ୍ସନ ଯାହା ବି ଥିବ ଗଳାରେ ହଉ ଠିକ ଅଛି।
ହଉ ଆପଣଙ୍କ ସହିତ କଥା ହେଇକି- ହଁ ହଁ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗେ।
ଯଦ ବି ମିଶିଦେଲେ ଭଲ ହଉ।
ହଁ ହଁ ଧନ୍ୟ ଜୟ ଜଗନ୍ନାଥ।